ଉଁ।
ହାଲୋ।
ସାର୍ ହାଲୋ ହଁ ଗୁଡ଼ଇଭିନିଂ ସାର୍
ଗୁଡ଼ ଇଭିନିଂ
କେମିତି ଅଛନ୍ତି
ଭଲ ଅଛି ଭଲ ଅଛି। ଆଉ ତମେ କେମିତି ଅଛ?
ଆଉ କଣ ଖାଇଛନ୍ତି କିସି
ଖାଇଛି ଆଜି ଭାତ ମାଛ ତରକାରୀ।
ନନ ଭେଜ୍
ହଁ।
ହଉ ଆଉ ଖରାରେ ଗରମ ଖାଉ ଛନ୍ତି କେମିତି କଣ ଖାଇଦଉଛନ୍ତି ଖରା ନା ଆପଣ ସେପଟେ ଖରା ହୋଉନି ବର୍ଷା ହୋଉଚି। କଣ କେମିତି?
ଆମ ଏପଟେ ତ ବର୍ଷା ଜମା ବି ହଉନି ଖରା ପ୍ରବଳ। ଆଉ। ବିନା ଏ ସିରେ ତ ରହି ହଉନି, ତମର ସେପଟ କେମିତି କଣ ଚାଲିଚି?
ଆମ ଏପଟେ ବି ଖରା ଅଛି ବର୍ଷା ବି ଟିକେ ଟିକେ ହଉଚି। ଏମିତି ଚାଲିଛି ପାଗଟା ଆଉ ଯାହାହେଲେ ଜୁନ ମାସ ହେଲେ ମାନେ ବର୍ଷା ହବା କଥା କିନ୍ତୁ ଲୋକମାନେ ତ ଏମିତି ଗଛ ଫଛ କାଟି ଦଉଛନ୍ତି ଏମିତି ବାୟୁ କରୁଛନ୍ତି ଆଉ ସେଥିପାଇଁ ଏମିତି ଏମିତି ପାଗଟା ରହୁଚି ଭଲ ବର୍ଷା ହଉନି ଖରା ହଉଛି ଏବେ ବର୍ଷା ହବା କଥା ଦେଖିଲକୁ ଖରା ହୋଉଚି ଲୋକମାନେ ବହୁତ ଯାହାର ଏସି ବସିି ନାହିଁ ସେମାନେ ବୋ ହୁତ ହଇରାଣ ହଉଛନ୍ତି। କିନ୍ତୁ ଆଜିକାଲି ତ ସମସ୍ତେ ଏସିି ବେଶୀ ଆନ୍ଦଉଛନ୍ତି ଅ ହେଲେ ବେଶି ବାୟୁ ପ୍ରଦୂଷଣ ହଉଛି ସବୁ ହଉଛି ଅ ଯାହାର ଯୋମାନେ ଗରିବ ଲୋକ ସେମାନେ ତ କିଣି ପାରୁନାହାନ୍ତି ନା ସେମାନେ ବୋହୁତ ହଇରାଣ ହଉଛନ୍ତି। ଲୋକ କାମ କରିବାକୁ ବି ଯାଇପାରୁନାହାନ୍ତି।
ହଁ ଜୁନ୍ ଲାଷ୍ଟ ହେଲାଣି ମାନେ ଆଉ ରଜ ପାସ୍ କରି ସାରିଲାଣି ମାନେ ଯେମିତି ହେଲେ ବି ତ ବର୍ଷା ଆସିଯିବା କଥା। କିନ୍ତୁ ଅନଫର୍ଚୁନେଟଲି ବର୍ଷା ବି ହଉନି, ଗରମ ଯେ ଖରା ଦିନ ଭଳିଆ। ପୁରା ଅତ୍ୟଧିକ ଗରମ ହଉଛି ଏବେ। ଏଟା ବି ସତ କଥା ଯେ ଗଛ ନାହିଁ ଗଛ ଲୋକ ବୋହୁତ ସଂଖ୍ୟାରେ କାଟି ସାରିଲେଣି। ସେଥିପାଇଁ ବି ଗୋଟେ।
ବ ଗଛ କାଟି ଲ ପ୍ରୋଜେକ୍ଟ ପ୍ରୋଜେକ୍ଟ ବନଉଛନ୍ତି ଆଉ ଗ ଫସ ବନଉଛନ୍ତି ସେଥିପାଇଁ ସବୁ ଗଛ କାଟି ଦଉଛନ୍ତି ବଡ ବଡ କେତେ ବଡ ବଡ ଗଛ କାଟି ଦଉଛନ୍ତି।
ଗଛ କାଟିଲେ ବର୍ଷା କାହିଁକି ହବନି?
ପଟ ଦେଖନ୍ତି
ମୁଁ କହିଲି ଗ ଗ ଗଛ କାଟିଲେ ବର୍ଷା କାହିଁକି ହବନି?
କଲେ କଣ
ହଁ
ଆଣି ହବନ
ମୁଁ ତ କହିବି ହେଲେ ତମେ କୁହ ଗଛ କାଟି ହେଲେ ବର୍ଷା କାହିଁକି ହୁଏନି?
ଆପଣ ବୁଝନ୍ତୁ ଟିକେ ଭଲସେ ଜାଣିଛଛନ୍ତି ଯଦି ଆପଣ ମୋଠୁ ଭଲ ମୁଁ ତ ଶୁଣି ଆସିଛି ସେଠବେଳୁ ପାଠ ପଢିଚି ସେଇଥିରେ ଜାଣିଛି ଯେ ପଛ କାଟିଲେ ବର୍ଷା ହୁଏନି ବାୟୁମଣ୍ଡଳକୁ ପାଣି ଯାଏନି ବାୟୁମଣ୍ଡଳକୁ ପାଣି ଯାଏନି ସେଥିପାଇଁ।
ଓ ହୋ।
ଯେ ଅଧିକ ଏକ୍ସପ୍ଲେନ କରିଥିବେ କୁହନ୍ତୁ କୁହନ୍ତୁ।
ଗଛ କାଟିଲେ ଗଛ ଟା କଣ ଆମର ଉଚଛେଦନ ପ୍ରକ୍ରିୟାରେ ବାୟୁମଣ୍ଡଳକୁ। ହଁ କଣ ଜଳୀୟ ବାଷ୍ପ ପଠେଇଥାଏ।
ହୁଁ।
ଆଉ ଯଦି ଗଛ ନ ରହିବ ଉଚଛେଦନ ପ୍ରକ୍ରିୟା ହବନି। ଆଉ। ଯୋଉ ଶୀତଳକରୀଣ ପ୍ରକ୍ରିୟାରେ ଆମର ଔଷେଧନ ପ୍ରକ୍ରିୟାରେ ଜଳୀୟ ବାଷ୍ପ ଗୁଡିକ ବାୟୁମଣ୍ଡଳକୁ ଯିବା କଥା ସେଇଟା ସେତେ ଭରପୁର ମାତ୍ରାରେ ଯାଇନଥାଏ। ଯାହା ଫଳରେ କି ବର୍ଷା ମାନେ ଯୋଉ ବର୍ଷା ଟା ମୌସୁମୀ ବର୍ଷା ବର୍ଷା ତ ହବ ଅନ୍ୟ ଉପାୟରେ କଣ ଜଳଚକ୍ର ମାଧ୍ୟମ ରେ ଜଳୀୟ ବାଷ୍ପ କଣ ଯାବନି କି ଉପରକୁ ସେଇଟା ହବ କିନ୍ତୁ ପରିବେଶ
ହୁଁ ହଁ।
ଭୂମିକା ଥାଏ ସେଇଟା ଆଉ ରହିପାରେନି। ଠିକ ସମୟରେ ଯୋଉ ବର୍ଷା ଟା ହବା କଥା ସେଇଟା ହୁଏନି। ବର୍ଷା ହବ ଏମିତି ଏକାଥରେ ବାତ୍ୟା ଟାଇପ ର ହବ ବନ୍ୟା ଟାଇପ ର ହବ ପୁରା ଯେତେବେଳେ ହବ ପାଞ୍ଚ ସାତ ଦିନ ବର୍ଷା ହବ ସମ୍ପୂର୍ଣ୍ଣ ନଷ୍ଟ କରିଦବ ସେ ଏରିଆକୁ। ସେମିତି ହିଁ ଯେତେବେଳେ ହବ ସେଇ ଟାଇପରେ ହବ ଯୋଉ ସାମୟିକ ବର୍ଷା ଟା ମଉସୁ ମୀ ବର୍ଷା ଟା ଯେମିତି ହୁଏ ସେମିତି ଆଉ ହବନି। ଆଉ ହଉନି ମଧ୍ୟ ଏବେ।
ଆପଣ ଟିକେ ଏଇ ପାଠ ବିଷୟରେ ବହୁତ ଜାଣି ତି ବିଜ୍ଞାନ ବିଷୟରେ ବହୁତ ଜାଣିଛନ୍ତି ଆପଣଙ୍କ ଟିକେ ନଲେଜ ବୋଧେ ବହୁତ ଭଲ ଅଛି ବିଜ୍ଞାନ ରେ। ଆପଣଙ୍କୁ ଭଲ ଲାଗେ ବିଜ୍ଞାନ?
ହଁ ବିଜ୍ଞାନ ଭଲ ଲାଗେ।
ବି ବିଷୟରେ ବହୁତ ଜାଣିବାକୁ ଭଲ ଲାଗେ।
ହଁ ହ।
ଜାଣିଛନ୍ତି ଆପଣ ବହୁତ କିଛି।
ତମର କଣ ଭଲ ଲାଗେ ତମକୁ?
ଏ ମତେ ଟିକେ ଓଡିଆ ଭଲ ଲାଗେ ଆଉ ପାଠ ଟିକେ ବେଶୀ ଭଲ ଲାଗେନି। ପାଠ ଭଲ ଲାଗେନି ଆ ଆଉ କୁକିଂ ହେରିକା ଆଉ ବୁଲିବା ପାଇଁ ଆଉ ଘରେ ଟିକେ ହେଲ୍ପ କରିବା ପାଇଁ ଘର ଲୋକଙ୍କୁ କି ବାହାର କାମ ହଉ ଘର କାମ ହଉ ହେଲ୍ପ କରିବାକୁ ଏଗରା ସବୁ ଭଲ ଲାଗେ ପାଠ ବି ଭଲ ଲାଗେ ବଟ ପା ଠ ଯୋଉ ଟାଇମ ରେ ଯାହା। ଏତେ ଇଂଟରେଷ୍ଟ ନାହିଁ ବାଟ ଯେ
ଓ ଓଡିଆ ଯୋଉ ଭଲ ଲାଗେ ସେ ଓଡିଆ ଆମର କଣ ପଢିବାକୁ ଭଲ ଲାଗେ ଉପନ୍ୟାସ ନା ଗୀତ ନା ପ୍ରବନ୍ଧ
ମତେ ଏ ଗପ ଯୋଉ ପଦ୍ୟ ଗଦ୍ୟ ଗୁରା ସେଗୁରା ସବୁ ପଢିବାକୁ ଭଲ ଲାଗେ। ଗଦ୍ୟକର ଇନ୍ତ୍ରେଷ୍ଟିଙ୍ଗ ଟିକେ ଲାଗେ ଗଦ୍ୟଗରା ତେଣୁ ଗଦଗରା ସବୁ ପଢିବାକୁ ଭଲ ଲାଗେ।
କୋଉ ଲେଖକଙ୍କର ପଢିବାକୁ ବେଶୀ ଭଲ ଲାଗେ?
କ ବିଷୟରେ ଟିକେ ଭଲ ଲାଗେ ଏସବୁ ବିଷୟରେ ଟିକେ ଭଲ ଲାଗେ।
କୋଉ ଲେଖକଙ୍କର ଭଲ ଲାଗେ ପଢିବା ପାଇଁ?
ମହାଭାରତ ଏଗୁରା ସବୁ ଭଲ ଲାଗେ ରାମାୟଣ
ଔପନ୍ୟାସିକ ମାନେ ଯୋଉ ପୁରୁଣା କାଳ ଉଁ ପୁରୁଣା ଗୁଁ ଷ୍ଟୋରି ସବୁ।
ହୁଁ। ସେ ବିଷୟରେ ଭଲ ଲାଗେ ଆପଣଙ୍କୁ ଆଉ କଣ ଭଲ ଲାଗେ କୁହନ୍ତୁ।
ମତେ ବି ତ ଓଡିଆ ଉପନ୍ୟାସ ପଢିବାକୁ ଭଲ ଲାଗେ କିନ୍ତୁ ଓଡିଆ ନୋବେଲ ସବୁ
ଆଉ ତାହେଲେ ଆପଣ ପାଠ ପାଠ ବହୁତ ଭଲ ଲାଗେ।
ପଢ଼ିବାକୁ ଭଲ ଲାଗେ।
ଆପଣଙ୍କର ପ୍ରଫେସନ କଣ?
ମୁଁ ଏଇ ପଢାପଢି କରୁଛି ଏବେ।
ପଢା ଆପଣଙ୍କୁ ଭଲ ଲାଗେ?
ହଁ।
ଆଉ ବୁଲାବୁଲି ଭଲ ଲାଗେନି?
ହଁ ବୁଲାବୁଲି ଭଲ ଲାଗେ। ହେ ଗରମରେ କୁଆଡେ ବୁଲିବ ଖରାରୁୁ ମାନେ ଘର ଆଠଟା ପରେ ତ ଘରୁ ବାହାରି ହଉନି ଆଉ ବୁଲିବ କୁଆଡେ।
ଆଉ ଆପଣଙ୍କ ରଜ କେମିତି ଗଲା?
ରଜ ଗଲା ବୁଲାବୁଲି ଟିକେ ହେଇଛି। ତମର ରଜ କେମତି ଗଲା ଝିଅ ମା
ଝିଅ ମାନଙ୍କର ରଜ ପୁଅ ମାନଙ୍କର ବି ରଜ ପୁଅ ମାନଙ୍କର ଏମିତି ନାହିଁ ଯେ ପୁଅ ମାନଙ୍କର ରଜ ଆଜ କାଲି ତ ଝିଅ ମାନଙ୍କ ଠୁ ପୁଅ ମାନେ ଅଧିକ ରଜ ମନଉଛନ୍ତି।
ନାଇଁ ପୁଅ ମାନେ କଣ ରଜ ବନେଇଲେ ଆଉ
ଝିଅମାନେ ଝିଅ ମାନେ ଖାଲି ଡ୍ରେସ ପିନ୍ଧିକି ଘରେ ଦଉଛନ୍ତି କିନ୍ତୁ ବନଉଛନ୍ତି ପୁଅମାନନେ ବାହାରେ ଅ ଭୋଜିଭାତ କରୁଛନ୍ତି ବୁଲାବୁଲି କରୁଛନ୍ତି ଅଧିକ ପୁଅମାନେ କରୁଛନ୍ତି। ଝିଅ ମାନଙ୍କର ହେଲେ ଗୋଟଏ ବର୍ଷ ଅଳତା ଲଗେଇଲେ ସଜବାଜ ହେଲେ ଅ ଘରେ ଫରେ ମୁଣ୍ଡିଆ ମାଇଲେ ଏମତି ସାଇ ପଡିଶାରେ ସେତିକି। କିନ୍ତୁ ଆକ୍ଚୁଆଲି ତ ପୁଅ ମାନେ ହିଁ ବୁଲାବୁଲି କରିକି ମସ୍ତି କରିକି ରଜ ମନଉଛନ୍ତି।
ଆ ଝିଅ ମାନେ ତ ସ୍କୁଟି ଧରିକି ଏବେ ସକାଳୁ ବୁଲିବାକୁ ବାହାରି ରାତି ନଅଟାରେ ଘରକୁ ଫେରୁଛନ୍ତି ପୁରା
ସେତିକି ମିଳୁଛି ଫାସିଲିଟି ମିଳୁଛି ବୋଲି ଆଜ୍ଞା ସେମାନେ ବୁଲିବାକୁ ଯାଉଛନ୍ତି ଆଉ ନହଲେ ବହୁତ ଜାଗାରେ ଅଛନ୍ତି, ସମସ୍ତେ କଣ ଯାଇପାରୁଛନ୍ତି ଝିଅମାନେ?
ହଁ ବୁଲିବା ବି ଭଲ କଥା ବୁଲନ୍ତୁ କିନ୍ତୁ ନିଜ କଣ୍ଟ୍ରୋଲରେ ରହିବାଟା ବହୁତ ଭଲ ଏନଜଏ କରିବା ବହୁତ ଭଲ ବୁଲିଲେ ମାଇଣ୍ଡ ଫ୍ରି ରହିବ।
ହୁଁ। ଆଉ ରଜରେ ଆପଣ କଣ ରଜ ତୁ ଭଲ ବାରରେ ପଡିଥିଲା ରବିବାରେ ପଡିିଥିଲା ଆପଣ ନନଭେଜ ଫନ ଭେଜ ଖାଇଥିଲେ କି ଭୋଜି ଭାତ ହେଇଥିଲା ନା ନାଇଁ? ଭୋଜି କଣ କଣ କରିଥିଲେ ଭୋଜି?
ଭାତ ମଟନ୍
ମଟନ ମଟନ ଆପଣଙ୍କୁ ଭଲ ଲାଗେ? ରୋଷେଇ କରି ଆସେ ନା ଆସେନି ଆପଣଙ୍କୁ?
ମତେ ଏ ଉଁ ରୋଷେଇ ଆସେ କେବଳ ନନଭେଜ।
ନନଭେଜ୍ କେବଳ ନନଭେଜ୍ କଣ ଭଲ ରୋଷେଇ ଆସେ ଆପଣଙ୍କୁ?
ଭେଜରେ ମୁଁ କେବଳ ହଁ ଚିକେନ କରିପାରିବି ମଟନ କରିପାରିବି ମାନେ ମଟନ ତରକାରୀ ଚିକେନ ତରକାରୀ।
ହୁ। ତାହେଲେ ତ ବହୁତ ବଢିଆ କଥା ଆପଣଙ୍କୁ ମଟନ ଫଟନ ଚିକେନ ଫିକେନ ଭଲ ରୋଷେଇ ଆସେ ତାହେଲେ ଆପଣଙ୍କ ୱାଇଫ ପୁରାମାନେ ଭଲ ଆପଣେ ହେଲ୍ପ କରିଦେବେ ତାଙ୍କର ସେ ମ୍ୟାନେଜ୍ କରିଦେବେ ଦି ଜଣ ମିଶିକି ବହୁତ ଖୁସି ହେଇଯିବେ ଆପଣ ହେଲପ କରିଦେଲେ।
ହଁ ମୁଁ ରୋଷେଇ କରି ତାକୁ ଖୁଆଇ ଦେବି।
ହୁଁ ହେଲପ୍ ହେଇଯିବ ତାଙ୍କର
ହୁଁ।
ଲକି ଏମିତି ବହୁତ ଜଣ ତ ଆସୁଛନ୍ତି ନା ରୋଷେଇ ଝିଅକୁ ପିଲା ସମସ୍ତେ କରିବାକୁ ଇଣ୍ଟଷ୍ଟେଡ ନଥାନ୍ତି।
ଆମେ ଭୋଜି କରି କରି ରୋଷେଇ ଶିଖିଗଲୁଣି।
ହଁ ଅ ପୁଅ ମାନେ ତ ତାଙ୍କର ସବୁବେଳେ ବ୍ୟାଚ୍ ଫିଷ୍ଟ ଏମିତି ସବୁ କରନ୍ତି ଆପଣ କରନ୍ତି ବ୍ୟାଚ ଫିଷ୍ଟି
ହଁ ଆମର ବେଶ ଫିଷ୍ଟ ହୁଏ। ବର୍ଷକୁ ଥରେ ଆଉ।
ଆଉ ଆପଣ ଆଲକୋହଲ ପିଅନ୍ତି?
ନା ନା ସେଗୁଡାକ ନୁହଁ।
ଅଲକାହଲ ତାହାଲେ ପିଅନ୍ତିନି ଭଲ ଲାଗେନି ଭଲ ଲାଗେନି ଆପଣଙ୍କୁ?
ନାଁ।
ଏ ଭଲ କଥା ନ ପିଇଲେ ହିଁ ଭଲ ଗୋଟେ ଫ୍ୟାମିଲିଟା ନିଜ ଫ୍ୟାମିଲି ପାଇଁ ଭଲ। ଏଗୁରା ସବୁ ସେ ଫ୍ୟାମିଲି ପାଇଁ ବି ଭଲ ନୁହଁବ ଘରର ଲୋକ ସେ ଭଲ ନୁହଁ ବହୁତ ପଢାପଢି ହଁ ସେମତି ସବୁ ଚାଲିଛି ଠିକଠାକ।
ଆଉ ଯୋଉଁ ଆମର ଏନିପି ଟୋଣ୍ଟି ଟୋଣ୍ଟି ଆସିଲା ତମର ସବୁ ସିଲାବସ୍ ଚେଞ୍ଜ ହେଇ
ହଁ ହଁ ସେଥିରେ ସବୁ ଚେଞ୍ଜ ହେଇଯାଇଛି। ଏମିତି ଯୋଗୁଁ ଆଉ ବହୁତୁ ବହୁତ ଆଗ ଅପେକ୍ଷା ଚେଞ୍ଜ ହେଇଯାଇଛି।
ପୂର୍ବ ଅପେକ୍ଷା ଏବେ ଯୋଉଁ ଚେଞ୍ଜ ହେଲା କିଛି କଣ ଚେଞ୍ଜ ହେଲା ବିଷୟବସ୍ତୁ ସବୁ ଚେଞ୍ଜ ହେଇଯାଇଛି ଆଉ
ଏଇ ବର୍ଷ ଚେଞ୍ଜ ହେଇଛି। ଆଗରୁ ଯେମତି ପରୀକ୍ଷା ହଉଥିଲା ଏଗଇମ୍ ହୋଉଥିଲା ସବୁ ସେ ଟେକ୍ନିକ ବି ସବୁତକ ମେଥଡ ପୁରା ଚେଞ୍ଜ ହେଇଯାଇଛି। ଆଗରୁ ଗୋଟେ ଅଲଗା ଟାଇପ ର ହଉଥିଲା ସବୁ ଏବେ ସବୁ
ତମେ ସବୁ ପ୍ଲସ ଟୁ ରେ ପୁରୁଣା ମେଥଡ ରେ ପଢିଥିଲ ଏବେ ପ୍ଲସ୍ ନୂଆ ମେଥଡରେ ପଡୁଛ। ତାହେଲେ କିଛି ଚେଞ୍ଜେସ ଯୋଉଁ ହେଇ ହେଲା ସେଇଟା ଭଲ ଲାଗୁଛି ନା
ଭଲ ତ ଗମେଣ୍ଟ କରିଚି ମାନେ କିଛି ଭାବିଚିନ୍ତି ହିଁ କରିଥିବ ଯେ ଯେ ମଁ ପିଲା ଏକ୍ସଟ୍ରା ଜାଣିବେ ଶିଖିବେ ସେଥିପାଇଁ ହିଁ କରିଥିବ ନା ଆଉ ନା ଇଏରେ ତ କିଛି କରିନଥିବ ନା ଆଉ ତେଣୁକରି ଭଲ ହିଁ କିଛି ଆମ ପାଇଁ ଥିବ ବୋଲି କରଣ ଗମେଣ୍ଟ କରି ଚି। ହଉ ଆଉ ଠିକ ଅଛି। ଆମ ସହିତ କଥା ହେଇକି ଆପଣଙ୍କୁ କେମିତି ଲାଗିଲା ମୋ ସହିତ କଥା ହେଇକି?
ହଁ ଭଲ ଲାଗିଲା। ହଁ ହଉ।
ହୁଁ